ହ
କଣ କରୁଛନ୍ତି?
ଏବେ ଆସିଥିଲି ଆମ ଯେହେତୁ ଟିକେ ବୁଲିବା ପାଇଁ ପଳେଇ ଆସିଥିଲି, ଆମ ଗ୍ରାମ ଗ୍ରାମ ଭିତର ଆଡେ ପଳେଇ ଆସିଥିଲି, ବୁଲିଆ
ଆ ଆଜ୍ଞା।
ଆଜ୍ଞା କୁହନ୍ତୁ
ଆଜ୍ଞା ଆପଣ ଆଡେ ତ ବର୍ଷା କେମିତି କଣ ହେଇଛି?
ଆଜି ବର୍ଷା ସେପରି କିଛି ଖାସ୍ ହେଇନି ସକାଳେ ଟିକେ ହେଇଥିଲା। ଆଉ ତାପରେ କିଛି ସମୟ ବନ୍ଦ ହେଇଥିଲା ଆଉ ତାପରେ ଚାରିଟା ସମୟରେ ହେଇଥିଲା କିଛି ରହିଥିଲା ଲାଗି ରହିଥିଲା ଆପଣଙ୍କ ଆଡେ କିପରି ହେଇଛି ବର୍ଷା?
ଆଜ୍ଞା ଆମ ଆଡେ ତ ସକାଳୁ ଭୋରୁ ଚାରିଟା ପାଞ୍ଚଟା ରୁ ମୁଁ ଉଠି ନଥିଲି ଯେବେ ସୂର୍ଯ୍ୟ ତ ଉଦୟ ହେଇ ନଥିଲେ ସେତେବେଳୁ ଆରମ୍ଭ ହେଇଛି ବର୍ଷା ଅ ସରିଲା ଆଠଟା ବେଳୁ ପୁଣି ଉ ବନ୍ଦ ହେଲା ତାପରେ ତାପରେ ଗୋଟେ କିମ୍ବା ଦିଟା ବେଳକୁ ବର୍ଷା ଆରମ୍ଭ ହେଲା ଆ ଦୀର୍ଘ ସମୟ ପ ଚାଲିଲେ ଆ ରା -ରା ରାତ୍ରି ସାତଟାରେ ସରିଲା ବର୍ଷା।
ଆଜ୍ଞା ଆମ ଏଥିରେ ମଧ୍ୟ ସେଇପରି ବର୍ଷା ହେଇଥିଲା। ଏବଂ ଆଉ ଆଗକୁ ମଧ୍ୟ ହବାର ସମ୍ଭାବନା ଅଛି ମତେ ଲାଗୁଛି ସେଥିପାଇଁ ମୁଁ କହୁଥିଲି କଣ କି କିଛି ଗୋଟେ ଆପଣଙ୍କ ଆଡେ ଯେହେତୁ ଯଦି ଆପଣ କିଛି ଦ ବଜାର ଯୋଉ ପରିବା କିଣୁଛ କିମ୍ବା କୌଣସି ଜିନିଷ କିଣୁଛନ୍ତି ତାହେଲେ ଆପଣ କୋଉ ଯୋଉ ଜିନିଷ ଗୁଡିକ ଦଉଛନ୍ତି କୋଉଥିରେ ଦେଉଛନ୍ତି?
ଆଜ୍ଞା ପଲ ଥିନ୍
ଆଜ୍ଞା ପଲିଥିନ ଦଉଛନ୍ତି ପଲିିଥିନ ଗୁଡ଼ିକ ଆପଣ ଆଣିକି କଣ କରୁଛନ୍ତି?
ଆଜ୍ଞା ଆମେ ଆଣିକି ଆମର ତ ଏବେ ଇନ୍ଧନରେ ଜଳା ହଉଛି। ଯାହା ଫଳରେ ପଲଥିନ ଗୁରା ଆମେ ଆମ ଘର କତିରେ ମାନେ ପେଟିରେ ରଖିଦଉଛୁ।
ଆଜ୍ଞା ଆଜ୍ଞା ଯାହାଲେ ଆପଣ ରଖିଲେ ସେ କୌଣସି ଯେଗାରେ ନେଇ ଆପଣ ଫୋପାଡ଼ିବେ ସେ ପଲଥିନ ଗୁଡିକ ଅ ପଲଥିନ ଗୁଡିକ ଏପରି ହେଇଗଲାଣି ଆମେ ଆ -ଦୈନନ୍ଦିନ ଜୀବନରେ ଯାହାଵି କରୁଛୁ ପଲିଥିନ ବ୍ୟବହାର କରୁଛେ ଆପଣ ବଜାରରୁ ମାଂସ ଆଣୁଛନ୍ତି ତାହେଲେ ମାଂସଟି ପଲଥିନ ରେ ଦିଆଯାଉଛି ଯଦି ଆପଣ
ଉଁ
କୌଣସି ବଜାର ରୁ ଆଳୁ କିମ୍ବା ଦୋକାନରୁ ଆଳୁ ପିଆଜ କିମ୍ବା କୌଣସି ଜିନିଷ ଆଣନ୍ତୁ ଆପଣଙ୍କୁ ପଲଥିନରେ ଦିଆଯାଉଛି। କାହିଁକି ନା ପଲିଥିନ୍ କମ ଦରରେ ଆସୁଛି ଏବଂ ଆଉ ଅ ହୁଁ ପଲିଥିନର ବ୍ୟବହାର ବହୁତ ଅଧିକା ହେଉଛି ସେଥିପାଇଁ ଅ ବହୁତ କ୍ଷତି ମଧ୍ୟ ହେଉଛି ପ୍ରକୃତିର ଆଉ ଉଁ କ୍ଷତି ହେଲା ଫଳରେ ଆମର ମଧ୍ୟ କ୍ଷତି ହଉଛି। ଆମ ଆମେ ମଧ୍ୟ ସେଥିରେ ଅ ପଲିଥିନର ଆ -ପୀଡ଼ିତ ହେଉଛୁ। ଆଉ କାରଣ ହଉଛି ବନ୍ଧୁ ଦେଖନ୍ତୁ ଆପଣ ପଲିଥିନ୍ ଯେହେତୁ ଶସ୍ତା ଆସୁଅଛି ଲୋକମାନେ ପଲିଥିନ୍ଟି ବ୍ୟବହାର କରୁଛନ୍ତି। ଆଉ ଆଜ୍ଞା ଆଉ କଣ କହିଲେ ଯଦି ଆପଣ ପରିବା ଆଣୁଛନ୍ତି ଆପଣ ଗୋଟେ ବ୍ୟାଗ୍ ନେଇଛନ୍ତି କାରଣ ବ୍ୟାଗ୍ ଟା ଯଦି ନେଇଯିବେ ତାହେଲେ ଆପଣ ପରିବାଟି ଆଣିଲେ ପ୍ରତେକ ସେ ବ୍ୟାଗଟିକୁ ପ୍ରତ୍ୟେକ ଦିନ ଆମେ ରଖିପାରିବା ଆପଣଙ୍କ ପାଖରେ ପ୍ରତ୍ୟେକ ଦିନ ବ୍ୟାଗ୍ ହେଲେ ବଜାରକୁ ଗଲେ ଆମ ମାଂସ ଆଣିଲେ ସେ ରଖିଲେ କୌଣସି ଜିନିଷ ଆଣିଲେ ସେଥିରେ ଆପଣ ନେଇଆସିଲେ ଆପଣଙ୍କର ବେଶୀ ଆପଣ ଆଣିବେନି କି ଆପଣଙ୍କ ବୋଧେ ଆପଣ ଏବେ ଯଉ ଜରିିଟି ଆଇଲି ସିଏ ତ ବିକ୍ରୟ କରୁଛି ଆମର କିଛି କ୍ଷତି ହବନି କିନ୍ତୁ ଆମେ ସେଠୁ ଯୋଉ ଜରିଠୁ ଆଣୁଚି ଆମର ପରିବେଶରେ ତାକୁ ଫୋପାଡୁଛୁ ଏବଂ ଆମରି ପରିବେଶ ସେଥିପାଇଁ ଆପଣ ଯେତେବେଳେ ବଜାର ଯାଉଛନ୍ତି ଆପଣ ଗୋଟେ ବ୍ୟାଗ କିମ୍ବା କୌଣସି ଗୋଟେ ସ୍ଵତନ୍ତ୍ର ଜରି ଯୋଉଠି ଯୋଉଟାକି ଆପଣ ବାରମ୍ବାର ବ୍ୟବହାର କରିପାରିବେ, ସେଇଟାକୁ ଆଣନ୍ତୁ। ହଁ ଆପଣ କଣ କହୁଥିଲେ କୁହନ୍ତୁ ।
ଆଜ୍ଞା ଆପଣ ଯଉ କହିଲେ ଏଇ ଯୋଉ ବ୍ୟାଗ କିମ୍ବା ଜରି ଭଲ କଥା ଟେ କହିଲେ। ଆଜ୍ଞା କିନ୍ତୁ ଆମେ ଯଦି ଚଳିବୁ
ଆଜ୍ଞା। ଆପଣ ଆପଣଙ୍କ ଶବ୍ଦଟି ଆସୁନାହିଁ। ହାଲୋ। ହ୍ୟାଲୋ। ହଉ ମୁଁ କହୁଥିଲି ସେଇ ବିଷୟରେ କି ପଲିଥିନ୍ ଯଦି ଆପଣ ଆଣୁଛନ୍ତି ଆପଣ ଆପଣଙ୍କ ପରିବେଶରେ ଫୋପାଡୁଛନ୍ତି। ଆପଣଙ୍କ ପରିବେଶ ଖରାପ ହେଉଚି ଏବଂ ଆଉ ପରିବେଶରେ ଥିବା ଲୋକମାନେ ମଧ୍ୟ ଅ ଖରାପ ହଉଛନ୍ତି। ସେଥିପାଇଁ ମୁଁ କହୁଥିଲି କି ଆପଣ ଯଦି କୌଣସି ବି ଜିନିଷ ଆଣିଛନ୍ତି, ମାଂସ ଆଇଁଲା ବେଳେ ଯଦି ମାଂସ ବାଲା ଜରି ଦଉଚି ଆପଣ ତ ଡାଇରେକ୍ଟ ମାଂସ ଉଜାଡ଼ିକି ଆଣିପାରିବେନି ଏ ସେଇ ପ ଥଳି ଭିତରେ, ଆଜ୍ଞା ସେଥିପାଇଁ ଆପଣ ଜରିରେ ବାନ୍ଧିକି ଦେଇକି ଆଣନ୍ତୁ। ଏବଂ ଜରିଟିକୁ ଯେହେତୁ କୌଣସି ସ୍ଥାନ ରେ ରଖନ୍ତୁ। ଯଦି ଆଉ ପ ପ ଆଉ ଥରେ ଆଣୁଛନ୍ତି ସେଇଥିରେ ଆଣିପାରିବେ ଆପଣ।
ଆଜ୍ଞା।
ଆଉ ଆପଣ ସେଥିରେ ଯେତେ ରୁ ଯେତେ ଆପଣ ଭାବନ୍ତୁ କି କମ୍ ପଲିଥିନ୍ ବ୍ୟବହାର କରିବେ।
ଆଜ୍ଞା।
ଆଉ ଆପଣ ଯଦି ଅମ୍ ଯାଉଛନ୍ତି କୋଉଠି କହିଲେ କୌଣସି ଜିନିଷ ଗୋଟେ ଖାଉଛନ୍ତି ସେଗୁଡ଼ିକ ମଧ୍ୟ ଜରିରେ ପଲିଥିନ୍ ରେ ଆସୁଚି। ସେଗୁଡ଼ିକ ମଧ୍ୟ ଆଜ୍ଞା। ଏଥିରେ କିଛି ସରକାର ଯଦି କୌଣସି ନିୟମ କରିନାହାନ୍ତି ସରକାର ମଝିରେ କିଛି ଏପରି ଏ ନିୟମ ମଧ୍ୟ ଅ ଉଲ୍ଲଂଘନ ନିୟମ ମଧ୍ୟ କରିଥିଲେ କି ଅ ପଲିଥିନ ମାନ ବ୍ୟବହାର କରିବେନି। ଏବଂ ଆଜ୍ଞା। କଥା ହଉଚି ରହ।
ଆଜ୍ଞା।
ଆଜ୍ଞା। କଥା ଅଛି। ଆରେ କଥା ହଉଚି ରହ। ଆଜ୍ଞା। ମୋର ବି ସେଇଭଳି ଅ ଉଁ, ପଲିଥିନ ବ୍ୟବହାର କଲେ ଆମ ପରିବେଶରେ କ୍ଷତି ହଉଚି। ନିଜସ୍ୱ କ୍ଷତି ହଉଚି। ସେଥିପାଇଁ ଆମର ପରିବେଶ ର କିଛି ବର୍ଷ ତଳେ ସରକାର ମଧ୍ୟ କିଛି ଏପରି କଡା ନିୟମ କରିଥିଲେ କି ପଲିଥିନ୍ ବ୍ୟବହାର କରିବା ବନ୍ଦ କରିବ। ଯିଏ ପଲିଥିନ୍ ବ୍ୟବହାର କଲା ତାକୁ କିଛି ଦଣ୍ଡ ଦିଆଯିବ। ଏବଂ କିଛି ଆର୍ଥିକ ଦଣ୍ଡ ମଧ୍ୟ ଦିଆଯିବ। ସେଥିପାଇଁ କିନ୍ତୁ ଲୋକମାନେ ଯେହେତୁ ସେ ଶସ୍ତା ଆସୁଚି। ଏବଂ ବେପାରୀ ମାନେ ମଧ୍ୟ ସେଇଆ କୁ ଛାଡିବାକୁ ଚାହୁଁନାହାନ୍ତି ସେଥିପାଇଁ ଆ ସରକାର ଏଇ ନିୟମଟିକୁ ଆଉ ବେଶୀ ଏ କଡାକଡି ରୂପେ ଲାଗୁ କରିପାରିଲେନି। ଲୋକମାନେ ମଧ୍ୟ ନିୟମଟିକୁ ଉଲ୍ଲଂଘନ କଲେ। ଆଉ, ଆପଣ ତ ଜାଣିଥିବେ ଯୋଉଟା କୌଣସି ଏକ ନିୟମ ଯଦି ପ୍ରଣୟନ ହଉଚି ତାହେଲେ ସେଉଟା ଭାରତର ଲୋକମାନେ ଅ କିଛି ଜଲଦି ଅ ଏ ନିୟମ ଉପରେ କାମ କରିବା କଷ୍ଟ କର। ଏଥିରେ କିଛି ଗୋଟେ କଡା ନିୟମ ଆଉ ଦଣ୍ଡ ନଦବା ପର୍ଯ୍ୟନ୍ତ ଲୋକମାନେ ନ ଦେଖିଲା ପର୍ଯ୍ୟନ୍ତ ସେଥିରେ କିଛି ।
ଏବଂ ସେ ଏଥିରେ ସୁରକ୍ଷିତ ହଁ କରିବେନି ସେଥିପାଇଁ ଆ ଏ ପ୍ରତି ଗୋଟେ କଡ଼ା ନିୟମ କରିବା ବୋହୁତ ଆଉ ଆ ଆପଣ ଖାଉ କୋହୁଚନ୍ତି ପୁଣି ଯୋଉ ଜିନଷ ଖାଉଚନ୍ତି ତାହେଲେ ଆପଣ କାଗଜରେ ଆଣନ୍ତୁ କିଛି ବଜାରରେ କୌଣସି ଆପଣ ପେଡା ଗୋଟେ ଆଣିଲେ କିଛି ଆଣିଲେ ଆପଣ ସେଟା କାଗଜରେ ଆଣିପାରିବେ ଯଦି ଆପଣ ଜରିରେ ଆଣିବେ ତାହେଲେ ଆ ପରିବେଶ ଆପଣ ତ ଜାଣିଚନ୍ତି ପରିବେଶ କ୍ଷତି ହୋଉଚି ସେଥିପାଇଁ ଆପଣ କଣ ଭାବୁଚନ୍ତି ପଲିଥିନ ଆମକୁ ବ୍ୟବହାର କରିବା ଉଚିତ ନା ଉଚିତ୍ ନୁହେଁ।
ଆଜ୍ଞା ପଲିଥିନ୍ ବ୍ୟବହାର କରିବାନି। ଯାହା ଫଳରେ ଆପଣ ଯୋଉ କହିଲେ ଆମର ତ କ୍ଷତି ହୋଉଚି ହୋଉଚି ଜୀବଜନ୍ତୁର ବି କ୍ଷତି ହୋଉଚି ଯେମିତି କିି ଆପଣ ଦେଖିଥିବେ କିଛିଟା ମାନେ କୁଡେ ଧାନରେ କୁଡା ପ ପକେଇଲା ବେଳେ ଏ ମାନେ ଲୋକମାନେ ସେ ସବୁ ଜ ପଲିଥିନ୍ ବ୍ୟବହାର କରିକି କେମିତି କି ବାଇଗଣ ପଚିଗଲା ଆ ପ ଟମାଟର ପଚିଗଲା, କୋବି ପଚିଗଲା ତାକୁ ପଲ୍ ପଲିଥିନରେ ବାନ୍ଧିକି ଇଏ ପକେଇ ଦେ କୁଡେଇ କୁଡାରେ ପକେଇଲା ବେଳେ ଆପଣ ଦେଖିଥିବେ ସେଠି କିଛି କୁକୁର କିମ୍ବା ଗାଈ ବୁଲୁଥିବେ।
କଣ ଟାକୁ କହିଲେ। ସେଇ
ଆଜ୍ଞା ଗାଈ ଆଉ ଟିକେ
ଠିକି ସିଧା ପଳାନ୍ତୁ ପୁରା ଟିକେ ପଳେଇବେ ପଚାରିବେ ହନୁମାନ ମନ୍ଦିରକୁ କୋଉଠି ସେଇଠି କହିଦେବେ ଆଜ୍ଞା
ଆଜ୍ଞା ଗାଈ, କୁକୁର ଖାଇବା ଦ୍ଵାରା ଆ ତାଙ୍କର ମାନେ ଏ ସ୍ୱାସ୍ଥ୍ୟ ସ-ସ୍ୱାସ୍ଥ୍ୟ ସ୍ଵାସ୍ଥ୍ୟ ହାନି ହୋଉଚି। ଯେମିତିକି ଗାଈ ତ ଆମେ ମଣିଷ ଆମେ ଖାଇଦେଲା ପରେ ଆମେ ପେଟ କିମ୍ବା ପାଚନ ଶକ୍ତି ଇ ମ୍ ଅଧିକ ଅଛି ଯାହାଫଳରେ ଆମର କି ନହ ଝାଡା ହେଇଯାଉଚି କିମ୍ବା ବା ବାନ୍ ତି ସାହାଯ୍ୟରେ ଆପ ଆମ ପେଟରୁ କିମ୍ବା ପାଟରୁ ପେଟରୁ ବାହାରି ଯାଉଚି। ଗାଈ ତ କିଛି ମାନେ ବାନ୍ତି କରିପାରିବେନି କି ହ ମାନେ ତାଙ୍କ ମଳ ତ୍ୟାଗ କରିପାରିବେନି ଯଦି ଏତେ ଜରି ଫରି ଖାଇଦେଲେ ସେମତି ତାଙ୍କ ପେଟରେ ଆବର୍ଜନା ଭଳି ରହିଯାଇଥିବା ଦ୍ଵାରା ଗାଈ ଆଉ କୁକୁର କୁକୁର ଦେଖିବେ ଆପଣ ମ-ମ-ମଳତ୍ୟାଗ କଲାବେଳେ ବିଭିନ୍ନ ପଲ୍ ଥିନି ବାହାରିବେ ଆପଣ ଦେଖିଥିବେ ଆଜ୍ଞା ସେ ଗାଈ ଗାଈ ଯେତେବେଳେ ମାନେ ବୋହୁତ ଦିନର ହେଇଯିବ ସେ ମାନେ ପଲିଥିନ୍ କିମ୍ ମଳଦ୍ଵା ମଳ ସାହାଯ୍ୟରେ ଯଦି ବାହାର ନଥିବ ତାଙ୍କ ପେଟରେ କିଛି ଗ୍ୟାସ୍ କରେ ଯାହା ଫଳରେ ଗାଈ ଉଁ ଘୁମେଇଥାଏ କିନ୍ତୁ ହାଲିଆ ହେଇଥାଏ ଏଇ ଚରିବାକୁ ଯାଏନା ଘାସ ଚୋବେଇ ପାରେନା।
ଆଜ୍ଞା ଆଜ୍ଞା।
ଆଉ ତୋରାଣୀ ଫୋରାଣୀ ପିଅନ୍ତି ପିଏନା ଉଁ ଯାହା ଫଳରେ ସିଏ ମୃତ୍ୟୁ ବରଣ କରେ କୁ କୁକୁର ତ ସିଏ ସେମତି ମଳତ୍ୟାଗ କରିଦିଅନ୍ତି ଆଉ ଗୋଟା ଗୋଟା କୁକୁର ଅଛନ୍ତି ସିଏ ମଳ ତ୍ୟାଗ ନ କରିକି ଡାଇ ଡାଇରେକ୍ଟ ଘା ମାନେ ସମ୍ପୂର୍ଣ୍ଣ ଭାବେ ବେ ଯେମିତି କି ତାଙ୍କ ହଜମ ହୋଉନଥିବ ଅଁ ଘାସ ଖାଇଦେବେ ଯେମତି କୁକୁର ଦେଖି ମୁଁ ତ ଯ ବୋହୁତ କୁକୁର ଦେଖିଚି ଘାସ ଖାଇକି ଇ ସାଙ୍ଗ ସାଙ୍ଗ ମାନେ ଏ ସେ ଏ ମଳତ୍ୟାଗ କରନ୍ତି। ଯାହା ଫଳରେ ସେ କୁକୁର ବି ଏତେ ମରନ୍ତିନି ବେ-ବେଶୀ କରିକି ଗାଈ ମରନ୍ତି ଗାଈ କିମ୍ବା ଷ୍ ଷଣ୍ଡ, ବାଛୁରୀ ଛୋଟିଆ ଛୋଟିଆ ବାସୁରୀ ଏବେ ତ ବଜାରରେ ଆମ ବଜାରରେ ବହୁତ ବୁଲୁଛନ୍ତି ଲୋକମାନେ ତାକୁ ପରିବା ବଜାରରେ ତ ପାଣି ଫୋପାଡ ପାଣି କିଏ ପାଣି ପକେଇଲେ କିଏ ବାଡଉଛି ତାକୁ ଦେଖିକି ଆଜ୍ଞା ମୁଁ ଆଉ କଣ କହିବି। ତାଙ୍କୁ ପାଟି କଲେ ମତେ ମତେ ବି କହିବେ ଆପଣ ନେଇଯାଉନ ଆପଣ ଘରେ ପାଳିବେ।
ଉଁ ମାନେ ଲୋକମାନେ ସେଇଭଳିଆ ପରିବେଶ ଲୋକମାନେ ଯେମିତି ଆପଣ ଯୋଉ କହିଲେ ପରିବା ମାର୍କେଟରେ
ହୁଁ।
ଏବେ ତ ଆମେ ମେଡିକାଲ କୁ ଗଲାବେଳେ ଯୋଉ ଔଷଧ ଦିଆ ହୁଏ ଆଗେ ଯୋଉ ବାଗ କିମ୍ବା ଜରିରେ ଏବେ ଗୋଟେ ସ୍ୱତନ୍ତ୍ର ଗୋଟେ ଧଳା ଆ ପେଟି ଟାଇପ ର ଗୋଟେ ଦଉଛନ୍ତି, ସେଇଭଳିଆ ଯଦି ପରିବା ପରିବା କିମ୍ବା ମାଂସ ଦୋକାନ ଗଲେ କେମିତି ହୁଅନ୍ତା ବଢିଆ ହୁଅନ୍ତାନି।
ଆଜ୍ଞା ଆପଣ ଆଜ୍ଞା ଆପଣ ମତେ ଖୁବ୍ ଭଲ କଥା କହିଲେ। ସେ ଜରି ଗୁଡିକ ଯୋଉ ବାହାରେ ପରିବେଶରେ ପକଉଛନ୍ତି, ସେଗୁଡିକ ମଧ୍ୟ ଜିବଜନ୍ତୁ ଖାଇ ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ଖରାପ ହୋଉଚି। ଏବଂ ଆ ଆଉ ଜୀବ ଜୀବଜନ୍ତୁ ଖାଇ ତାଙ୍କ ମୃତ୍ୟୁ ମଧ୍ୟ ହଉଛି, ଆପଣ ଖୁବ ଭଲ କଥା କହିଲେ ହେ ଭଲ ଲାଗିଲା ଆପଣ ଙ୍କ ସାଥେ କଥା ଥାଇକି ଠିକ ଅଛି ରହୁଛି ବନ୍ଧୁ ମୁଁ ଖାଇବି ଯାଉଛି ବହୁତ ବିଳମ୍ବ ହେଲାଣି।
ଆଜ୍ଞା ଜୟ ଜଗନ୍ନାଥ ରଖୁଛି।